ଡୋ
ଅ
କଣ କରୁଛନ୍ତି?
ନାଁ ମ ବର୍ଷା ପକଉଛି ବସିଛୁ ଆଉ।
ଆମ ଆଡେ ତ ବର୍ଷା ବର୍ତ୍ତମାନ ଗୋଟେ ରୁ ଛାଡିଗଲାଣି।
ଗୋଟେ ବେଳୁ ଛାଡିଗଲାଣି ଆମପଟେ ପକଉଛି ସଖାଳୁ ଏପର୍ଯ୍ୟନ୍ତ ଆଉ ଛାଡିିନି।
ସାଢେ ଗୋଟେ ରୁ ଆ ଟୋଟାଲ ଦିଟା ହବ ଆଉ ଦି ଟା ରୁ ଛାଡିଛି ଆଉ ପୁରା ପୁରା ଛାଡି ଯାଇଛି।
ମାନେ ଆଉ ଖରା ଦେଖେଇଛି?
ନା ଖରା ଦେଖେଇନି ମେଘୁଆ ଅଛି କିନ୍ତୁ ଖରା ଦେଖେଇନି। ବର୍ଷା ମାନେ ଆଉ କିଛି ହେଇନି ଆଉ ଯେମିତି ପାଗ ଏ ଏଇ ପାଗରେ ଯେମିତି ଗୋଟେ କଣ କଲନି? ଚାରିଟା ସିମି ଛାଡି ଗଲେ ଖେଳିବାକୁ ଟିକେ ମଜା ଲାଗେନି ସେଇ ପାଗ ଭଳିଆ ଅଛି। କ୍ରିକେଟ ଖେଳିବା ପାଇଁ।
ଭଲ ପାଗ ଦେଇଦେଲାଣି ଆମପଟେ ତ ଛାଡିିନି ଜମାହେଁତି ପକଉଛି ଦଶ ପନ୍ଦର ମିନିଟ୍ ରେ ଥରେ ଟିକେ ଟିକେ ଟି ଟିକେ ଟିକେ ଫୁର ଫୁରୁ ହଉଛି ଯାଇହଉନି କୁଆଡେ ଆଉ।
ଆଚ୍ଛା ଆଚ୍ଛା ଆଉ, ଖାଇସାରିଲୁଣି?
ହଁ ବାଇରେ ହେଇଥିଲା ସପୁୁରୀ ଯେ ହେଲେ କାଟିକି ସମସ୍ତେ ଖାଉଥିଲୁ। ବାଚଲ।
ଆଉ କଣ ଖବର?
କଣ ଖବର ବର୍ଷ ବର୍ଷାତ ହଉଚି ସକାଳୁ ଧାନ ଆଗା ସବୁ ତଳି ପଡିଥିଲା ଯେ ସବୁ ନେଳି ଆସିଲାଣି ନା କଣ ସବୁ କହୁଛନ୍ତି। ଏମିତି ଅଉ।
ହେଲେ ଏ ହେ ଏଥର କଣ ତମ ପଟ ଏରିଆ ଧାନର ଧାନର ଖବର କଣ ଧାନ କେମିତି କଣ ଫସଲ ହେବ?
ଲୋକ ତ ତଳି ଖରଡ଼ି ତଳି ଯୋଉ କହୁଛନ୍ତି ସେଗୁଡାକ ପକେଇ ନଥିଲେ। ଯାହା ପଛରେ ସବୁ ପକେଇଲେ ସେ ଗଜା ବାହାରିଥିଲା ଏବେ ବର୍ଷା ପ୍ରବଳ ହେଲାଣି। ଆଉ ବର୍ଷା ଏତେ ଜୋରେ ହେଲେ କଣ ମିଳିଯିବ ସବୁ।
ଆପନ ତ ଧାନ ଛ କରୁଛନ୍ତି ଧାନ ଚାଷ ବିଷୟରେ କିଛି କୁହନ୍ତୁ। ମାନେ ଧାନ କେମିତି ମାନେ ଉପାର୍ଜନ କରାଯିବ ତାର ପ୍ରଥମ ପ୍ରଣାଳୀ ସହିତ କୁହନ୍ତୁ କି
କ ଆଳିବ ଦେଖ ଖରା ଦିନେ ଫାଷ୍ଟେ ଘରେ ଟ୍ରାକ୍ଟର ହଉ ହଳରେ ହଉ ଚାଷ କରାହବ ଖରାଟିଆ ଚାଷ।
ଆଚ୍ଛା।
ଗ୍ରୀଷ୍ମ ଖରାଦିନେ ତ ତାପରେ ଖରା ସରିଲା। ଖରାଦିନ ପରେ ଆମର ଆସିବ କଣ ରଜ। ରଜ ପରେ ପରେ ଧାନ ବୁଣା ଯାଏ। ଆଗରୁ ଲୋକ ବାକ ବୁଣନ୍ତି। ବିଲରେ ସୀଧାବୁଣି ଦିଅନ୍ତି ତାପରେ ବେ ମାନେ ଖେଳୁଆ ରୁଆ ସିଏ ଅଲଗା ଆଉ। ରୁ ଅ ଅଲଗା ତଳି ପକାଯାଏ ଆଉ। ହଁ ଚାରା ତିଆରି କରନ୍ତି। ତ ଏବେ ଆଉ ବେଶୀ ଲୋ କ ଆଉ ବେଶୀ ବୁଣା ବୁଣି କରୁନାହାଁନ୍ତି ସେ କଣ କରୁଛନ୍ତି ପଉଛନ୍ତି। ସେ ତାକୁ ତାପରେ ଏ ସେ ବଢିଲା ପରେ ଚାଖେଣ୍ଡେ କି ଟିକେ ବଡ ବଡ ହେଲା ଠୁ ବର୍ଷା ଦିନେ ବର୍ଷା ପକେଇଲେ କାଦୁଅ କରି ଏ ସାର ପିଡିଆ ସବୁ ପକେଇକି ସେଥିରେ ରୁଆଯାଏ ଆଉ।
ନାଇଁ ନାଇଁ ଯୋଉ ସାର ପିଡିଆ ପକୁଅନ୍ତି ତା ପୂର୍ବରୁ ମୁଁ ଦେଖିଚି ଯେ ସେ ସବୁ ହୁ-ହୁଡା ଗୁରାକ ସବୁ ସାଇଜି କରନ୍ତି।
ହଁ ସିଏ ଧା-ଧାନରୁ ଏବେ ଯୋଉ କାଦୁଅ ହୋଉନି କି କାଦୁଅ ହେଇଗଲେ ଗୋ ଏକା ଥରକେ କାମ ସରିଯିବ ବୋଲି ହେ ହୁଡା ଗୁଡାକ ସବୁ ବିରି ଲଗେଇବା ପାଇଁ ସେ ହାଣି ସେଇଥିରେ କାଦୁଅ ନୋଟି ତାକୁ ପୁରା ଚାକ ଚିକଣ କରି ରଖନ୍ତି। ଆଉ ଏବେ ତ ଆଗରୁ ଯୋଉ କରୁଥିଲେ କଣ ଧାନ ବୁଣା ହୋଉଥିଲା।
ଆଚ୍ଛା।
ସବୁ ବିଲରେ ବୁଣା ହବ ତ ବୁଣା ହେଲା ପରେ ଧାନ ଖେଳୁଆ ପକେଇ ସାରିଲା ପରେ ଯାଇକି ବିରି ଲଗାଯାଏ। ଏବେ ଫାଷ୍ଟରୁ କାଦୁଆ ନୋଟି ଦୋଉଚନ୍ତି କାଦୁଆ ସମୟରେ।
ହୁଁ ହୁଁ। ଆଉ ଯେତେ ଖେଳୁଆ ପକାଯାଏ ସେଇଟା କୋଉ ଟାଇମରେ ପକାଯାଏ ମାନେ ଗଛଟା ବଡ ହେଲାପରେ କେତେ ମାସ ପରେ ପକାଯାଏ?
ଏ ଏ ମାସେ ଦେଢ ମାସ ହେଲା ବେଳକୁ ହେଇଯାଇଥିବ। ଖେଳୁଆ ପକେଇବା ଭଳିଆ। ସେ ଟିକେ ପିଲେଇଲାଠୁ ଗୋଟେ ଦିଇଟା ବୁଣା ହେଇଥିବ ନା ସିଏବି ବଢି ବଢି ବଢି ବଢି ଆଠ ଦଶଟା ଲାଗେ ଗୋଟେ ଗୋଟେ ମୂଳରେ ହବ। ହେଇଗଲା ପରେ ସବୁଆଡେ ଯୋଉଠି ଫାଙ୍କା ଥିବ ସେଇଠିକି ଗଛ ଉପୁଡେଇକି ନେଇକି ପକେଇବା କଥା ଖେଳୁଆ। ତାପରେ ସେ ସଇଲେ ତାପରେ ସାର ପିଡିଆ ଦେଖିକି ପକେଇଦେବେ ନାଇଁ ନାଇଁ ତାପରେ ସାର ପିଡିଆ ପ ତାପରେ ସେଥିରୁ ବାଳୁଙ୍ଗା ବାଳୁଙ୍ଗା ମାନେ ଯୋଉରା ଅଗାଡି ହୋଉଚି।
ହଁ ସେ ସେଗୁଡା କି ହଁ ବାଳୁଙ୍ଗା ଯୋଉ କୋହୁ ଚ ସେଇ ବାଳୁଙ୍ଗାକୁ କେମିତି ବାଛିବ ତାର କିଛି ପ୍ରୋସେସିଂ
ତାକୁ ଲୋକ ଭିତରେ ପଶିକି ବିଲ ଭିତରେ ସେ ଧାନଠୁ ଅଲଗା ହେଇଥିବ ନା।
ଧାନଠାରୁ ଟିକେ ଅଲଗାଥିବ ନାଁ କି?
ଯେମିତି ଯୋଉ କଥାରେ କୋହୁ ନାହାତି କି ବଗ ଗୋଠରେ କାଉ।
ହଁ ହଁ।
ଆଉ ଏମିତି କି ବିଲଟା ଜାଗାରେ ଧାନ ଫସଲ ଗୋଟେ ସେ ଉପରକୁ ବାହାରିକି ରହିଥିବ ବାଳୁଙ୍ଗା।
ଆପଣ କହିଲେ ବଗ ଗୋଠରେ କାଉ। ବଗ ଗୋଠରେ ଯଦି କାଉଟେ ଥିବ। ସିଓର ଜଣାପଡିଯିବ। କୋଉଟା କାଉ ବୋଲି ସେମିତି ଧାନ ଭିତରେ ବାଳୁଙ୍ଗା ଥିଲେ ଜଣା ପଡିଯିବ ଅଟୋମେଟିକ ଆଉ।
ହଁ ହଁ ତାକୁ ଉପୁଡା ହବ ତାପରେ ବାଳୁଙ୍ଗା ଥରେ ଥର ନୁହୁଁ ତିନି ଚାରି ଥର ଲାଗେ ଉପୁଡୋଉ ବାହାର କରୁଚନ୍ତି। ତାପରେ ସେ ଭିତରେ ଅଲଗା ଗଛ। ନା ଖାଲି ଧାନ ଫସଲ ଭି ତରେ ଧାନ ରହିବ କି ଅଲଗା ଅନାବନା ଗଛ ବି ବଢିବ। ତ ଉଁ ତ ତା ସେଇଗୁଡାକୁ ହଁ ବାଛିକି ଲୋକ କରିକି ସେମାନେ ତାଙ୍କର ବାଛା ବୁଛି କରିକି ସବୁ ଉପୁଡେଇବେ ଉପୁଡେଇକି ତାକୁ ପୋତିବେ ତାପରେ ଧାନ ଲାଗି ଥୋଡ ହେଲା ପରେ। ଗର୍ଭଣା ସଂକ୍ରାନ୍ତି ଗର୍ଭଣା ସଂକ୍ରାନ୍ତି ପଡିବ। ତାପରେ ଧାନ ଥୋଡ ହେଲା ପରେ ତାପରେ ଗର୍ଭାଣା ସଂକ୍ରାନ୍ତି
ସାର୍ ସେଇ ଟାଇମ୍ କି ଶୀତ ଟିକେ ପଡି ଆସିଥିବ ଆଉ ନାଇଁ କି।
ହଁ ହଁ ଶୀତ ଦିନ ପଳେଇ ଆସିଥିବ ତିନି ମାସ ତ ଲାଗିବ। ବ ତିନି ମାସ ପରେ। ଏମିତି ତ ଗର୍ଭଣା ସଂକ୍ରାନ୍ତି ପରେ ଯାଇ
କଣ କରାଯିବ। ତାପରେ କଣ କରାଯିବ?
ଗର୍ଭଣା ସଂକ୍ରାନ୍ତି ପରେ ଆଉ କଣ କରିବ ଖାଲି ଜଗା ରଖା କରିବ। ପାଣି ଦେଖିବ।
ହଁ ଯୋଉ ପକ୍ଷୀ ପକ୍ଷୀ ଆସିକି ଯୋଉ ମୟୂର ଫୟୂର ଆସିକି ଖାଇ ଦିଅନ୍ତି।
ହୁଁଁ ହୁଁ ମାଙ୍କଡ଼ ମୟୂର ଗାଈ ଗୋରୁ ସମସ୍ତ ଯୋଗାଯୋଗ କରିବେ ତାପରେ ମକର ସଂକ୍ରାନ୍ତି ପୂର୍ବରୁ ସେ ଧାନ ପାଚି ଯାଇଥିବ। ମକର ସଂକ୍ରାନ୍ତି ତ ବହୁତ ଦିନ ରହିବ।
ହଁ ଧାନ କଟା ହେଇଯାଇଥିବ ନା ହେଇନଥିବ?
ନାଇଁ ନାଇଁ ଗଜଲକ୍ଷ୍ମୀ ପୂଜା ଠିକି ଧାନ ମାନେ ପୁରା ମକୁର ଢାଳିକି ପୁରା ରହିଥିବ। ତାପରେ ଉଁ ମାସ ଦେଢ ମାସ ଠିକି ସେ ଧାନ କଟାକଟି ହେଇକି ତାକୁ ତାପରେ ବିଡା ବାନ୍ଧି ତାକୁ ଆଣି ବେଙ୍ଗଳା କରିବ ବେଙ୍ଗଳା କରିକି ଆଣି ସାରିଲା ପରେ ବସ ତା କତିକି ଘରକୁ ଆଣିବ।
ଆଗରୁ ଆଗରୁ ଶୁଣ ଶୁଣନ୍ତୁ ଆଗରୁ ଯୋଉ ଟା ଟରରେ ପଡଡୁଥିଲା ବେଙ୍ଗଳାଟା ଭଲ ହେଉଥିଲା ନା ନାଇଁ ନାଇଁ ସରି। ଆଗରୁ ବଳଦରେ ଯୋଉ ବେଙ୍ଗଳା ଟା ଭଲ ହଉ ଥିଲା ନା ଏବେ ଯୋଉ ମେସିନ୍ ସାହାଥିରେ ଭଲ ଏଥିରେ ପାର୍ଥକ୍ୟ କଣ?
ସେଇଥିରେ ଅଧିକ ଟାଇମ ଲାଗୁଛି। ଥିଲା ଲୋକ ଅଧିକ ଲାଗୁଥିଲେ ଏବେ ଜଲଦି ହେଇଯାଉଛି। ବାକି ଶୀଘ୍ର ସରି ଯାଉଛି ଏଥିରେ ସେମିତି ନହେଲେ ହଳରେ ବେଙ୍ଗେଳା ପକେଇଲା ବେଳକୁ ସବୁ ଯାକ ଧାନ ବିଲରୁ ବିଲରୁ ଧରିକି ଆଣ ତାକୁ ବାଡି ଘରେ ଖଳା କରିକି ତାକୁ ଥାକେଇିକି ରଖ ମେଘ ବର୍ଷା ପ କେବେ ତାକୁ ପାଲ ଘୋଡ଼ାଅ। ହେଲେ ଅଳ୍ପ ଅଳ୍ପ କରିକି ତାକୁ ବେଂଗେଳା କରାଯାଏ ଖଳାରେ ତ ସେ ଟାଇମ ଦେଖ ଇଏ ଜଲଦି ଗୋଟେ ଦିନରେ ସବୁ ଜାଗ ଆଣିଲା । ନେଇକି ମେସିନ୍ ଲଗେଇଦେଲ ଟ୍ରାକ୍ଟର ରେ ଜଲଦି ବେଙ୍ଗେଳା ପକେଇଲା ସବୁ ଆଣିକି ଘରେ ଥୋଇଦେଲା।
ହୁଁ ହୁଁ।
ଏଥିରେ କମ ଖର୍ଚ୍ଚ କମ ଦେହରେ ଜଲଦି କାମ ହେଇଯାଉଛି।
ହଁ ତାପରେ ଆଗ ଆଗ ଅପେକ୍ଷା ଏବେ ବହୁତ ଅମଳ ହଉଛି। ନେବେ ସାର ଫାର ଦେଇକି
ସାର ହେରିକା ଦିଆହୋଉଛି ତାପରେ ଉନ୍ନତ ମାନର ବିହନ ମିଳୁଛି। ବ୍ଲଗ ରେ ଭଲ ଯେହେତୁ ମଞ୍ଜି ଆଣୁଛନ୍ତି
ହଁ ଆଗରୁ ଯଦି ମାନେ ଶହେ କେ ପଚାଶ ମିଳୁଥିଲା ଏବେ ଶହେ କେ ନବେ ମିଳୁଛି।
ହୁଁ ହୁଁ ନିହାତି। ଆ ଭଲ ମଞ୍ଜି ଆସିଲା ସାର ପିଡିଆ ଭଲ ଆସିଲା ଜଳସେଚନ ବ୍ୟବସ୍ଥା ଠିକ ହଉଛି।
ସେଚନ ହଁ ଜଳସେଚନ ବ୍ୟବସ୍ଥା ବି ଠିକ୍ ଚାଲିଛି। କିନ୍ତୁ ଆମ ଏରିଆରେ ଜଳସେଚନ ବ୍ୟବସ୍ଥା ଟିକେ ଅ ଅସୁବିଧା ଅଛି।
ହଁ ଏପଟ ହଁ ଆମପଟେ ଏପଟେ ଭୀପ ଜାଗା ତ ବର୍ଷାକୁ ହ ଲୋକ ଅନେଇକି ରହୁଛନ୍ତି। ଏଠିକି ଏବେ, ଏବେ ଛଅ ରୁ ସାତ ଦିନ ହେଲା, ଏକପଟିଆ ବାରମ୍ବାର ବସ୍ ଯାଉନି କର୍ମ କୁ ଦି ଦିନି ହେଲା, ବର୍ଷା-ଆଁ ଲଗାତାର ଚାଲିଛି। ଆଉଥି, ଆହୁରି ତିନି ଚାରି ଦିନ ବର୍ଷା ହେଲା ଅଳକୁ ଧାନ ଯୋଉ ପଡିଛି ତଳି, ଯାହାର ତ ଯିଏ ଆଗୁଆ ପକେଇ ଦେଇଛନ୍ତି, ବଢି ଯାଇଛି। ହଁ, ଯେ ପଛରେ ଟା ନଷ୍ଟ ହେଇଯିବ।
ହଁ।
ଆଉ କଣ କରିପାରିବା କି? ଚାଲିଚି ଆଉ। ଆଉ ଖାଇସାରିଲେଣି?
ହଁ, ଖାଇସାରିଲିଣି। ଆଉ ବର୍ତ୍ତମାନ-ଅ ଟିକେ ଏମିତି ବାହାରେ ବୁଲୁଚି ଆଉ, ପାଗଟା ଭଲ ଦେଇଛି ତ?
କଣ ମିଲସ୍ ହେଇଥିଲା?
ମିଲସ୍ ଆଜି ହେଇଥିଲା ଭେଣ୍ଡି ଆଳୁ, ଭେଣ୍ଡି ଆଳୁ ବେସର।
ହୁଁ।
ଆଉ-ଉଁ ହେଇଥିଲା ଖଟା। ଆଉ ହେଇଥିଲା ଡାଲି, ନାଇଁ ସିଏ, ଆଃ ଆଚାରକୁ ଦୋକାନ ଫାଣ୍ଟା, ଦୋକାନରେ ଯୋଉ ଆସିଛି, ଆଚାର ପାନ୍ ଡବାରେ।
ହଁ, ଲୁଣି, ଲୁଣି ଆଚାର।
ହଁ, ଡ-ଡାଲି ହେଇଥିଲା, ଆଉ ଭାତ।
ହୁଁ।
ଆଉ ଗୋଟେ-ଏ, ଆଉ କଣ? ବାସ୍ ସେତିକି ତ ଆଉ କଁ?
ଆଁଛ୍।
ସକାଳୁ ହେଇଥିଲା, ସକାଳ ହେଇଥିଲା ପୁରୀ କିି-ଇ ମଟର।
ପୁରୀ ମଟର। ହୁଁ, ଆଉ ରାତିରେ କଁ ହବ?
ଏବେ ମୁଁ ଯାଇଥିଲି ମେନୁ ଟା, ଆଉ ନଜର ନାହିଁ। ସେ ରୁଟି ଥିବ ଆଉ, କଣ ଗୋଟେ ଥିବ ଆଉ ବ? ହଁ, ସାଧା ତ ଆଜି ଆଉ। ସାଧ ରେ କଣ ଥିବ ଆଉ?
ଉୁଁ ମାସୁ। ସପ୍ତାହକୁ କେତେ ଦିନ ଆମିଷ କି?
ସପ୍ତାହକୁ ଗୋଟେ ଦିନ ହଉଛି ମାଛ, ଗୋଟେ ଦିନ ଅଣ୍ଡା, ଗୋଟେ ଦିନ ଜି କେନା ନାଇ, ମାଛ କୁ ଚିକେନ। ସେ ବୁଧବାର ହଉଛି, ଶୁକ୍ରବାର ହଉଛି, ରବିଆରେ ଅଣ୍ଡା ହଉଛି, ମାନେ ଧରି ନିଅ ସପୋଜୋ ଛ କାଳେ-ଏ ଅଣ୍ଡା ହେଇଛି, ମାନେ ରାତିରେ ନା ନା ଧରିନିଅ, ସକାଳ ହେଇଯାଇଛି ଚିକେନ୍ ତା, ହେଲେ ରାତିରେ କଣ ଗୋଟେ ଆଇଁଷ କରିବେ ନା? ଅଣ୍ଡା କରିଦଉଛନ୍ତି ଆଉ କଁ!
ଓହୋ।
ହଁ। ଏମିତି ଚାଲିଛି ଆଉ କଣ? କିନ୍ତୁ ପ୍ରାଇସ୍ ଭଲ ଅଛି, ତିନି ଟାଇମ୍ ପାଇଁ ଶହେ ପାଞ୍ଚ ଟଙ୍କା ଠିକ୍ ଅଛି।
ତିନି ଟାଇମ୍ ଖାଇଲେ, ଦିନକୁ ଶହେ ପାଞ୍ଚେ?
ହଁ, ଟୋଟାଲ୍ ଶହେ ପାଞ୍ଚଟା। ତମେ ଯଦି ଅଧିକା କୌଣସି ଜିନିଷ ଆଣିବ ଏ ଦଶ ଟଙ୍କା କୋଡ଼ିଏ ଟଙ୍କା ଏକ୍ସଟ୍ରା ପଡ଼ିବ ଆଉ କଣ? ବେଶୀ ନାହିଁ, ହେ ଦଶ୍ ଟଙ୍ଗା
ହୁଁ।
କୋଡ଼ିଏ ଟଙ୍କା ଏମିତି, ଏଇ ଟୋଟାଲ୍ ମନ୍ଥଲି ପଇଁତିରିଶ ଶହ ଯିବ।
ତା'ପରେ ଆଉ ଯାହା, ବାହାର ଖର୍ଚ୍ଚ ତମର।
ଆଚ୍ଛା ହୋଉ ଶୁଣନ୍ତୁ ମୁଁ ଟିକେ ରଖୁଚି ସେ ଆମର ସେ ଫାଲ ଆମର ଜଣେ ଦୋକାନୀ ଅଛନ୍ତି ସେ ଫୋନ କଥା କୋହୁଚନ୍ତି ତ ସେ କଣ କହିଲ ମୁ ତାଙ୍କୁ ମେ ଡିସିନ କହିଥିଲି ମୋ ତଣ୍ଟିଟା କାଇଁ ଥଣ୍ଡା ଯୋଗୁ ପିଡା ହେଇଯାଇଛି ତାଙ୍କେ ଫୋନ ଦେ ଥର କରିସାରଲିଣି ବି ମୁଁ ଫୋନଟା କାଟି କାଟି ଦେଲିଣି ସେ ମେଡ଼ିସିନ ପାଇଁ ଯାଇଛନ୍ତି ହଁ।